ହଁ।
ଖୁଡି ନମସ୍କାର।
ବୁଢ଼ୀ ଟେ ହେଇଥା।
ଆଃ।
ଆଉ। କଣ ଚାଲିଚି କଣ କାମ? ହ୍ୟାଲୋ କଣ କାମ କରୁଚ?
କାମ ଏଇ ରୋଷେଇ ବାସ ଚାଲିଚି ଏବେ ଆଉ ଖାଇନି ପିଇନେଇଁ। ରୋଷେଇ ସରିଲେ ଖାଇବି ଆଉ।
ଖାଇନ କଣ ପାଇଁ?
କଣ କହିଲ?
ଖାଇନ କଣ ପାଇଁ?
ଖାଇଚିଇ ସକାଳୁ ଜଳିଖିଆ।
କଣ ଖାଇଲ ଜଳିଖିଆ?
ହଁ ଜଳଖିଆ ଚା ଖାଇଚି। ଉଁ ବିସ୍କୁଟ ଗାଣ୍ଠିଆ ମୁଢି ଖାଇଚି।
ହଁ।
ଆଉ ଏଇ ଭଜା ଆଗେ ଭାଜିଚି ତାପରେ ତରକାରୀ କଲି ସେଠି ଭାତ ବସିଚି। ମୁଁ କହିଲି ଭାତ ଗାଳିି ଦିଏ ଖାଇବି ଯାଇକି ଆଉ।
ହଁ। ଭାତ ସାତ ଆଉ ନଗେଇ କଣ କରିଚ ଖାଲି ଭଜା ଆଉ କଣ? ହଁ ମୁଁ ଖାଇସାରିଲିଣି। ମୁଁ ଖାଇକି ଏଇ ପଖାଳ ଖାଇକି ଉଠିଲି। ପଖାଳ ଖାଇକି ଉଠିଲି।
ଓହୋ ପଖାଳଖିଆ ତମର ଆଗେ ଆଉ। ପଖାଳ ଖାଇବା ଲୋକ ଆଉ, ଖାଇକି ପୁରା ଥଣ୍ଡା ହେଇକି ବୁଲଚ ଆଉ।
ପଖାଳ ପୋଟଳ ଭଜା। ପଖାଳ ପୋଟଳ ଭଜା ଚେନାଚୁର। ତମେ ପଖାଳ ଖାଉ ନା?
ହଁ ମୁଁ ପଖାଳ ଖାଇବି ଦେଖିବା ଭାବୁଚି ଦିଟା।
କଣ ଗରମରେ ଗରମ ଦିନେ ପଖାଳ ଖାଅ ନା?
ଆଡେ ଅନେଇକି କାହିଁ କହୁଚ କି ଲୋ।
ଗରମ ଗରମ ଗରମ ହେଲେ ଯୋଉ ବହୁତ ଗରମ ହଉଥିଲା ପଖାଳ ଖାଉଥିଲେ ନା।
ଗରମ।
ହୁଁ।
ଏ ଗରମ ପୁଣି ଥରେ ଖାଇବିନି ପଛରେ।
କାଲି ଯୋଉ ଖରା ଯୋଉ ଗରମ ବେଶୀ ହଉଥିଲା ଖାଉ ଥିଲ ନା
ଖରା ହଉଥିଲା ଯେତେବେଳେ ପ ପଖାଳ ଖାଉଥିଲି ଗରମ ବି ଖାଉଥିଲି ମୋର ଦି ଟାଇମ୍ ଭାତ ବା ମୁଁ ରାତିରେ ବି ଭାତ ଖାଇବି।
ଓହୋ।
ଆମର ବାପ ପୁଅ ପଖାଳ ଖାଆନ୍ତି। ମୁଁ ମୋର ପଖାଳ ଖାଇଦେବି ମତେ ଯଦି ପୁଣି ଗରମ ଖାଇ ଚାରିଟା ବେଳକୁ ଆଉ।
ହୁଁ। ଆଉ
ଆଉ କଣ କରୁଥିଲ ଏବେ?
ବଇଚି ଆସିକି ଟିକେ ଆଉ। ବସିଛି ଟିକେ। ହଁ।
ସିଲେଇ ସରି ଯାଇଛି କି ସବୁ?
ସିଲେଇ ସକାଳୁ ଟିକେ କଲି ଆଉ ଟିକେ ଅଛି କରିବା ପାଇଁ ଅଛି ଖାଇଦେଲି ଟିକେ ଦେହଟା ଭଲ ଲାଗିଲାନି ତ ମୁଁ ଏମିତି କରିନି ଆଉ।
ହଁ ମୋ ଝିଅକୁ ବା କହୁଥିଲି ସେଇ ବ୍ଲାଉଜ କଥା କାଲି ଯୋଉ କଥା ହଉଥିଲି। ମୁଁ କହୁଥିଲି। କହିଲା ହଁ ବୋଉ ମୁଁ ଗଲେ ମାଆଙ୍କୁ ପଠେଇଦେବି କରିବେ ସିଏ ସିଲେଇ ଆଉ।
ହଁ। ଆଉ ତମ ବାଡିରେ ଗଛ କଣ ଲଗେଇଛ?
କଣ କହିଲ?
ହଁ। ନଡିଆ ଗଛ ଲଗେଇଛ?
ଆମ ବାରିରେ ନଡିଆ ଗଛ ଥିଲା ଯେ ଆମର ଘର ହେଲା ହାଣି ଦେଲେ ଘର ଟା ପୁରା ପାଖରେ ତ ଚେର ଟା ଥିଲା ଆଉ ସେ ମିଅଁ ତଢା ହେଲା ଯେ ଯେତେବେଳେ ହାଣିଦେଲୁ ଆଉ ନଡ଼ିଆ ଗଛ ନାହିଁ।
ଓ ହୋ।
ହଁ।
ଖାଲି ଏ ନଡିଆ ଗଛ ଆଉ କିଛି ନାହିଁ ଗଛ ନାଇଁ?
ନଡିଆ ଯେତେବେଳେ ଦରକାର କିଣିକି ଖାଉଛନ୍ତି ଆଣିକି ଆଉ।
ହଁ। ଆଉ ଛୁଆ ସବୁ ସ୍କୁଲ ଯାଇଛନ୍ତି?
ହଁ ସ୍କୁଲ ପୁଅ ହେଇ ଗଲା ଟିଉସନ ରୁ ଆସିକି। ପଖାଳ ଖାଇକି ଗଲା ଦଶଟା ହେଲା ଯେତେବେଳେ
ଆଉ କଣ କୁହ ଲାଇନ୍ ଅଛି ନା?
କଣ କହିଲ?
ଲାଇନ୍ ଅଛି ନା ଲାଇନ୍।
ଲାଇନ ମୁଁ ଘର ଭିତରେ ତ ନାହିଁ ବାହାରେ ଅଛି। କହିପାରିବିନି ଲାଇନ କଥା।
ବାହାରେ କଣ ହେଉଛି ରୋଷେଇ?
ଘରୁ ଗଲେ ଜଣା ପଡିବ ଏଇନା ତ ଥଣ୍ଡା ପାଗ ବାହାରେ ବି ପବନ ଦଉଛି ଆଉ। ଫ୍ୟାନ ରେ କିଛି କାମ ନାହିଁ ତ ଘରକୁ ଯାଇନି।
ହୁଁ।
ଆଉ ଘରେ ଖାଇ ଖିଆ ପିଆ ସଇଲାଣି ସମସ୍ତଙ୍କର?
ହଁ ହଁ ସବୁ ଖାଇସାଇଲେଣି।
ଝିଅ ସ୍କୁଲ ଯାଇଚି ନା ନା ରହିଚି ଘରେ?
ହଁ ସ୍କୁଲ ଯାଇଛି ଆଜି ନା କହିଲୁ କହିଲି ଯାଇଚୁ ଯଦି ଗୋଟେ ବେଳେ ପଳେଇ ଆସିବୁ। କାଲି ଯାଇଥିଲା ସ୍କୁଲ ଯାଇଥିଲା ଆସିକି ଶୋଇଲା ଆଉ ଟୋଟା ଟୋଟାଲ ପାଠ ପଢ଼ିଲାନି ନା ରାତି ନଅଟା ହେଲା ଉଠିଲା।
ଆଉ ବୁଲାବୁଲି ଏବେ ଆଉ କୁଆଡେ ଯାଇନା।
ନା ଯାଇନି ଯିବୁ ତାରିଣୀ ପାଖକୁ ଯିବୁ ଆଉ ଏଇ ଦି ଦିଚାରି ଦିନ ଭିତରେ ଯିବାର ଅଛି।
ରଥ ଯାତ୍ରା କୁ ଚାଲୁନା ପୁରୀ ଯିବା।
ଏ ସିଏ ଯୋଉ ଲୋକ ଭିଡ ହେଇଥିବେ।
ଭିଡ ତ ସବୁବେଳେ ସେଠି ଲୋକ ଭିଡ ଆଉ କଣ ତା ବୋଲି ଭକ୍ତ କ୍ତ ଯିଏ ଯିବେନି।
ଏ ଭିଡ ପାଇଁ ଇଚ୍ଛା ହଉନି।
ଓ କାଳିଆକୁ ଦର୍ଶନ କରିକି ଆସେ ସିଲେ ଭଲ ହବ।
ଯୁଆଡେ ଯିବ ସେ ଶୀତ ଦିନେ ଯିବ
ଆଗୁଆ ଅନଲାଇନରେ ଟିକେଟ କାଟିଦବା ହୋ ହୋଟେଲ କରିଦବା ଆମ୍ ଆଗୁଆ ଭଡା ନେଇଯିବା।
ଆ ଯୁଆଡେ ଯିବ ଶୀତ ଦିନେ ଯିବ। ହଁ ଶୀତ ଦିନ ଟା ଭଲ ବୁଲିବା ପାଇଁ।
ଶୀତ ଦିନ ତ ଆଗୁକୁ ଅଛି ଏବେ ଯିବା ରଥଯାତ୍ରାରେ ଯେତେ ଦେଖ ଦେଖିଆ ର ରଥ ଦୌଡି ଧରିବା ବଡ ଦାଣ୍ଡରେ ସେଇଟା ହେଲା ସବୁଠାରୁ ମୁଖ୍ୟ ଇ ଶୀତ ଦିନ ଶୋଇ ବସିକି ଆସିବ ହୋଟେଲ ଭିତରେ।
ଆ ଯାଇଥିଲି ଛଅ ଦିନ ରହିକି ଆସିଛି ଦେଖିଛି ବଢିଆ ହୁଏ ଓମ୍ ହୁଁ ସବୁ ଦେଖିଛି। ଛଅ ଦିନି ରହିଲି ସବୁ ଦେଖିଦେଇକି ଆଇଚି।
ଆମେ ବି ବର୍ଷେ ହେଲା ଯାଇଥିଲୁ ସ୍ନାନ ପୂର୍ଣ୍ଣିମାରେ ଆଉ ତ ଡୋରି ଲାଗି ଲାଗିନି ଆଉ ଦେଖିବା କୋଉ ଦିନ ଆଉ କାଳିଆ ଡୋରି ଲାଗୁଚି।
ହୁଁ ଆଉ
ହୁଁ
ତମେ କିଏ କିଏ ସବୁ ଯିବ ପୁରୀ ଗଲେ।
କଣ କହିଲ?
କିଏ କିଏ ଯିବ ପୁରୀ ଗଲେ କିଏ କିଏ ଯିବ?
କିଏ କିଏ ଯିବୁ? ଆମେ ଯାଉ ମୋ ଭଉଣୀ ସବୁ ଅଛନ୍ତି ସେ ଛୁଆଙ୍କର ଛୁ ଛୁଟି ଥିଲେ ଯାାଉ ଖରା ଦିନେ ବେଶୀ ତ ଖରା ଦିନେ ଯାଇଥିଲୁ ରଜ ଟାଇମ ସମୟରେ ଏବେ ଟିକେ ଏ ସ୍କୁଲ ଖୋଲିଗଲାଣି ଛୁଆ ଯଦି ଏ ସ୍କୁଲ ବି କଲେଜ ସବୁ ହେଇଗଲେଣି ବଡ ଗଲେଣି ତାପରେ ଆମେ ଟିକେ ଏ ଥରକ ବଡ ବଡ ଲୋକ ଯିମୁ ଆଉ ଛୁଆକୁ ନବୁନୁ ଭାବୁଛୁ।
ହଁ ଛୁଆ କାନ୍ଦିବେନି?
ଏ ଯୋ ଏଟା ଖା ସେଟା ଖା। ଆଡେ ଦୋଡିକି ପଳା ହାଡେ ଦୋଡିକି ପଳା ସେଇ ବାଇଶି ପାଚରେ ଯୋଉ ଭିଡ ଗଲା ବେଳେ ଯୋଉ ଫାଷ୍ଟରେ ପଶିବ ଅ ମନ୍ଦିର ଭିତରେ ସେ ଛୁଆଙ୍କୁ ନେଇକି ନିଜେ ଦର୍ଶନ କରିପାରିବନି କି ଛୁଆଙ୍କୁ କରି ପାରିବନି। ଆଉ କୁ ଏଥରକ ଛାଡି ଦେଇଦେବି। କଣ କହିଲ?
ଛୁଆଙ୍କୁ ନ ନେଲେ କାନ୍ଦିବେନି।
କାନ୍ଦିବେ ନେହିଁ। ଛୁଆ ବଡ ହେଲେଣି ଗଲେଣି ଚାରି ପାଞ୍ଚ ଥର ଲେଖା ଏଣିକି ତାଙ୍କର ଆ ଆଡୁକୁ ଆଡ ବଡ ହେଲେ ଏକା ଏକା ଯିବେନି ବାହାରକୁ ଖାଲି ଆମ ବାପା ମାଙ୍କ ସାଙ୍ଗରେ ସବୁବେଳେ ଯାଉଥିବେ।
ହଁ। ଆଉ।
ତମେ ଯାଇଛ ନା ପରିବାର ଉଁ ସହିତ କେବେ?
ହଁ ମୁଁ ଯାଇଥିଲି ମୁଁ ଯାଇଥିଲି ବୋଉ ସାଙ୍ଗେ ଯାଇଥିଲି।
ହଁ ତମ ସ୍ଵାମୀ ଉ ପିଲା ସବୁ ଯାଇଥିଲ?
ନା ସେତେବେଳେ ମୁଁ ଯାଇନଥିଲି ତାପରେ ଆଉ ପଛରେ ଥରେ ଯାଇଥିଲି। ତାଙ୍କ ସହିତ ଥରେ ଯାଇଥିଲି ଆଉ ଛଅ ଦିନି ଯୋ ଯାଇ ଯାଇ ରହିଥିଲି ମୋ ବୋଉ ସ
ହଁ ସେଥିରେ ଯାଇଛ ଥରେ ସେଇଥିପାଇଁ ମନ ଛାଡି ଯାଇଛି ଆଉ।
ଥରେ ଯାଇନି। ଯାଇଛି ଭୁ ଦୁଥର ତିନି ଥର ଗଲିଣି।
ହଁ।
କିନ୍ତୁ ସେଇଥରକ ଯାଇଚି ତାପରେ ତ ଯାଇନି ଆଉ। ସେମିତି କିଛି ସୁବିଧା ହେଇନି କି ଆଉ ଯାଇନି ଆଉ।
ଆ ଝିଅ ତାପରେ ଝିଅକୁ ନେଇକି ଯାଇନା।
ନା ହଁ ଝିଅକୁ ନେଇକି ଯାଇଥିନା ଝିଅ ନେଇକି ଥରେ ଯାଇଛି।
ଓହୋ ଥରେ ଯାଇଚି ଝିଅ ଆଉ କଣ।
ଆଁ।
ଆଉ କୁଆଡେ ଯାଇଚ?
ଆଉ ଯାଇଚି କେତେ ଜାଗା ଯାଇଛି ସାରଳା ଯାଇଚି ବିରଜା ମନ୍ଦିର ଯାଇ
ହଁ ମୁଁ ସାରଳା ଦେଖିନେଇ। ସାରଳା ଦେଖିନି ବିରଜା ଏଇ ଦି ମାସ ତଳେ ଯାଇଥିଲି।
ଆଉ ଗୋରଖନାଥ ଗୋରଖନାଥ ଆଉ ବୈଦ୍ୟିନାଥ ଦେ
ହଁ ନା ସାଆଡେ଼ ମୁଁ ବେଶୀ ଯାଇନି କପିଳାସ ଯାଇଚି। ଆଉ ଏ ବହୁତ ବର୍ଷ ହେଲାଣି।
କପିଳାସ ମୁଁ ଯାଇନି।
ଓହୋ ମୁଁ ଯୁଆଡେ ଯାଇଚି ତମେ ଯାଇନା ତମେ ଯୁଆଡେ ଯାଇଚ ମୁଁ ଯାଇନି ଆଉ।
ହଁ ଓଳା ଶୁଣି ଯାଇଚି ଧବଳେଶ୍ୱର ଯାଇଚି। ଆଉ ଆଉ ଓଳି ଆଇଛି ଆଉ ଝରପରେ।
ହଁ ମୁଁ ସେ ଧବଳେଶ୍ଵର ଥରେ ଯାଇଚି ହେଲାଣି ଆସିକି ପନ୍ଦର ଷୋହଳ ବର୍ଷ ତଳେ କୋଣାର୍କ ତ ଯାଇଥିଲୁ ଆମ ସ୍କୁ ଯେଲେ ଯେତେବେଳେ ସ୍କୁଲ ପାଠ ପଢୁଥିଲୁ ଯାଇଥିଲୁ।
ମୁଁ ବା ତାରିଣୀ ପାଖକୁ ଯାଇଥିଲି ହେଇଥିଲି ଯେତେବେଳେ ଦଶ ବର୍ଷର ହେଇଥିଲି ଯାଇଥିଲି ଆସି। ହେଲାଣି ସତର ବର୍ଷ-ଅ-ଅ ନା ଆ-ଆ ଉଣେଇଶି ବର୍ଷ ହେଲା ଆଉ ଯାଇନି।
ମୁଁ ବି ସେଇ ତାରିଣୀ ଯାଇଥିଲି ଆସିକି ହେଲାଣି-ଇ-ଇ ଉ-ଉ-ଉ ଏ ଚଉନ୍ଦ ପନ୍ଦର ବର୍ଷ ହେଲା।
ଆମ ଘର ଆସିକି ଉଣେଇସି ବର୍ଷ।
ମୋ ଝିଅର ଥିଲା-ଆ-ଆ ଜନ୍ମଦିନ-ଅ-ଅ-ଅ ଏଇ ଜୁଲାଇ ମାସରେ ପଡିବ ଆଷାଢ ଶେଷ ଗୁରୁବାର ସେଦିନ ହେଇଥିଲା ଗଲା ବେଳକୁ ସେଦିନ ପହଡ ଆଷାଢୀ ପର୍ବ ମାଆଙ୍କର ଥିଲା ଆମେ ମୂଳରୁ ଦେଖ ଦେଖି ପାଇଲୁନୁ ଠାକୁରଙ୍କର ପୁରା ଦ ପଡି ଯାଇଥିଲା-ଆ-ଆ-ଆ ପହଡ ସନ୍ଧ୍ୟା ବେଳକୁ ଯାଇକି ଖୋଲିବ ପହଡ ଆମେ ଯାଇଛୁ ଘରୁ ବାହାରିକି ଆଉ କଣ କରିବୁ ସେଇ-ଇ-ଇ ଜାଗା ସବୁ ବୁଲିକି ଆସିବା କଥା ଟିକେ ଆସିଚୁ ସେଇ ଦିନରୁ ଆଉ ଯାଇନୁ। ବାହାଘର କୋଉଦିନ ଆ ଡୋରି ଲାଗିବ କେଜାଣି
ହୁଁ।
ମୋ ପୁଅ କୁ ନେଇକି ଯିବାର ଅଛି-ଇ-ଇ-ଇ ତାକୁ ଟିକେ ଚୁଟି ପକେଇବି ବୋଲି ଆଉ ଏବେ ସ୍କୁଲ ଖୋଲିଲା କହୁଛି ମୁଁ ଆଉ ଯିବିନି ନଣ୍ଡା କରିଦବ-ଅ-ଅ ଆଉ ମୁଁ ଯିବି ନାଇ। ଏ ଉ ଖରା ଦିନେ ଛୁଟି ଥିଲା ଗଲ ନାଇ ଏମିତି କହୁଛି।
ହଁ।
ହଁ ବା ହଁ ନଣ୍ଡା-ଆ-ଆ-ଆ ଆଉ ହବନା ଆକୁ ମନା କୁଛିି ଆଉ।
ହୁଁ-ଉ।
ହଁଉ।
ଆଉ?
ଆଉ ମୁଁ ଯାଏ ଦେଖେ ଭାତ ହେଇସାରିବନି ହୁଁ। ଘୋରେଇ ଦେଇକି ଯିବି ନହେଲେ ଖାଇବି।
ହଉ ହଉ।
ଅ
କେତେ ଲୋ ମେସେଜ୍ ଅନାନି କିଏ ହାଏ ହାଲୋ ସବୁ ଛାଡି ସାଇଲେଇ।